ହଉ ବସି ତମେ ତ ଅଲଗା ସହରରେ ଏବେ ଜବ୍ କରୁଛ। ଆଉ କଣ ଆଉ ସେପଟ ସହରର କେମିତି ଖବର।
ନା ଏବେ ଏବେ ଏବେ ଆମର ଠିକଠାକ୍ ଅଛି। ମାନେ ଏତେ ଖରା ହେଉନି ମାନେ ଭଲ ପାଗ ଦେଇଛି ତାପରେ ଏବେ ଟିକେ ରଜ ଯୋଉ ଗଲା ନା। ରଜ ଯୋଗୁ ମାନେ ତା ମାନେ ସେଠି ଟାକୁ ଭଲରେ ସ ମାନେ ସଜାସାଜି ହେଇଛି ଆଉ ତମର? କଣ ହେଇଛି ସାଙ୍ଗ?
ଆଉ ଆମର ବି ଏପଟେ ଭଲ ରଜ ଆଉ ରଜ ଟାଇମ ରେ ଟିକେ ଖରା ହଉଥିଲା। କିନ୍ତୁ ଏବେ ପାଗଟା ଟିକେ ବର୍ଷା ହେଲା ଯେହେତୁ ମୌସୁମୀ ପାଗ ଆସିଲା ନା। ସେଥିପାଇଁ ପାଗ ଟା ଟିକେ ଭଲ ଅଛି। କିନ୍ତୁ ରଜ ଟାଇମ ରେ ବେଶୀ ଟିକେ ଖରା ହଉଥିଲା। ଆଉ ଓ ରଜରେ ଘରେ କିଏ ଆସିଥିଲେ କି ନାଇଁ ମାନେ କୁଣିଆ ମ୍ୟତ୍ର କିଏ ଆସିଥିଲେ ନା ନାଇଁ।
ହଁ ସାଙ୍ଗ ଆସିଥିଲେ କାରଣ ଆମ ଗାଁ ପାଖରେ ଗୋଟେ ରଜ ଯୋଉ ହେଇଥିଲା କଣ ରଜ ରଜ ଉତ୍ସବ। ତ ସେଥିପାଇଁ ଆ ସେଥିଲେ ମାନେ ପିଲା ଆସିକି ଗାଁକୁ ବୁଲିକି ଯାଆନ୍ତି। ଦୋଳି ଫୋଲି ଖେଳନ୍ତି ତମ ଆଡେ ସାଙ୍ଗ କେମେତି ରଜ ପାଳନ କର।
ଆମର ଅ ପ୍ରଥମ ର ଯ ମାନେ ପ୍ରଥମ ରଜ ପୂର୍ବ ଦିନ ହଉଛି ର ସଜ ବାଜ। ରଜ ସଜ ବାଜ ଦିନ ରଜ ସଜେଇ ମାନେ ଝିଅ ମାନେ ସଜାସଜି ହେବେ। ଆଉ ଆମେ ପୁରୁଷ ଦଳ କଣ କରିବୁ ନା ଯୋଉ ଜାଗାରେ ର ଯଉ ସଜା ହବ ସେଇ ଜାଗାକୁ ସଫା ହବ। ଗଛ କଟା ହବ ଯୋଉ ଜାଗାରେ ବେଶୀ ସେ ଡାଳ ହେଇଥିବ ସେ ଗଛ କଟା ହବ। ଯୋଉ ଡାଳରେ ଦୋଳି ହବ ସେଇ ଡାଳକୁ ମାନେ ସେଥିରେ ଦଉଡି ଲଗେଇ ସେଥିରେ ମାନେ ସେଥିରେ ପଟା ଲଗେଇ ବାଉଁଶ ଏମିତି ମିଶିକି ଦୋଳି ଟା ବନାହୁଏ। ତାପରେ ଦୋଲି ବନେଇ ସାରିଲା ପରେ ନେକ୍ସଟ ଦିନ ତା ପର ଦିନ ହେଲା ଆମର ରଜ ପହିଲି ରଜ। ପହିଲି ର ଯୋଉ ଦିନ ସବୁ ବହୁ ଯିଏ ଯେମିତି? ପୂଜା କରିବା କଥା ପୂଜା କରିକି? ଆସିକି? ମାନେ ରଜ କରନ୍ତି। ଆଉ ସମସ୍ତ ଘରେ ଟ ମ ପିଠାପଣା ହିଁ ହୁଏ। ଆଉ ଆମର ଯୋଉ ରହିଲା ଗାଁର ମେନ ଛକ ମେନ ଯୋଉ ମଝି ଛକ ଅଛି ସେଇଟା ଆମର ପାନ ଦୋକାନ ପଡେ ପିଠା ଦୋକାନ ପଡେ। ଆଉ ରଜରେ ଆମର ମେନ୍ ହେଲା ମେନ୍ ଫଙ୍କସନ୍ଟା ଆମର ଫଙ୍କସନ୍ ଦିନ ମାନେ ମେନ୍ ଯେଉଁ ଦିନ ହେଲା ସଂକ୍ରାନ୍ତି ଦିନ ଆମର ଫଙ୍କସନ୍ ହୁଏ। ମାନେ ସବୁ କ ଟି ହୁଏ ପୁଚି ପୁଚି ଖେଳ ଆ ଯୋଉ ଅ ଆମର ରହିଲା ଡ୍ୟାନ୍ସ ମାନେ ସଙ୍ଗୀତ ଉପରେ ହୁଏ ନାଚ ଉପରେ ହୁଏ ଏମିତି ସବୁ ଉପରେ ଆମର କମ୍ପିଟିସନ ହୁଏ। ଆଉ ଗାଁ ର ସରପଞ୍ଚ ଅଛନ୍ତି ମାନେ ଚିଫ୍ ଗେଷ୍ଟ। ଗାଁ ର ସରପଞ୍ଚ ନହେଲେ ଆଉ ଜଣେ କିଏ ଜଣେ ଆସନ୍ତି। ମାନେ ଯିଏ ଯଦି ବଡ ବୟସ୍ ବ୍ୟକ୍ତି୍ତ୍ଵ ଜଣେ ଥିବେ। ପରିଚିତ ବ୍ୟକ୍ତି୍ତ୍ଵ ସେ ଆସିକି ମାନେ ଉଦ୍ଘାଟନ କରନ୍ତି। ତାପରେ ଯେ ଯିତନ୍ତି ସେମାନେ ପ୍ରାଇଜ୍ ପ୍ରାଇଜ ତାଙ୍କୁ ଦିଅନ୍ତେ ଆଉ ପ୍ରାଇଜ ଦେଇ ସାରିଲା ପରେ ଗୋଟେ ଛୋଟ ଭୋଜି ଟେ ହୁଏ ମାନେ ସେଥିରେ ବି ଗାଁ ଲୋକ ସବୁ ଖାଇପାରିବେ। ଏମିତି ଆମର ସେଲିବ୍ରେଟ୍ ହୁଏ ତିନି ଦିନ ଯା ହଁ ଏମିତିଲିବ୍ରେଟ ହୁଏ କିନ୍ତୁ ସଂକ୍ରାନ୍ତି ଦିନ ଆମର ସେ ଫଙ୍କସନ ଟା ଖାଲି ହୁଏ। ତମ ତମ ଗାଁରେ କେମିତି ସେଲିବ୍ରେଟ ହୁଏ।
ଆମର ଫାଷ୍ଟ କି ମାନେ ରଜର ଆମର କନା ରଜ ଯଉ ପ୍ରଥମ ରଜ ଦିନ ପହିଲି ରଜ ସେଇଠୁ ଆରମ୍ଭ ହୁଏ ଆମର କାରଣ ରଜସଜବାଜ ଆମର ଆମର ଇଆଡ଼େ ଏତେ ଟ୍ରାଡ଼ିସନାଲି ଏଟାକୁ ସେଲିବ୍ରେଟ କରାଯାଏନି। ଆମର କଣ କହିଲ ମାନେ କଣ ତ ଫାଷ୍ଟ ଆମର ସେମିତି ରଜ ଅମ୍ ରଜ ପହିଲି ରଜରୁ ଆରମ୍ଭ ହେବ ଦେନ୍ ଆମ ମାନେ ଝିଅ ପିଲାମାନଙ୍କର ସେଦିନ ଟିକେ କାମ କରିବା ବନ୍ଦ ରହେ। ତ ପୁଅ ପିଲାମାନେେ ସବୁ କରନ୍ତି ଦେନେ ଏମାନେ ସେ ବୁଲିକି ତାଙ୍କର ଦୋଳି ଫୋଳି ନ୍ତି ଦେନ ତା ତାପରେ ଆମର ସେଇ ତିନି ଦିନ ଆଙ୍କ କଣ୍ଟିନ୍ୟୁସ୍ ହବ ଅ କଣ ଫେ ମାନେ ବଗେରା ବଗେରା ସବୁ ହବ ତାପରେ ହେଲା ପରେ ଲାଷ୍ଟ ଦିନ ସେମିତି କରି ଆମର କିନ୍ତୁ ମେନ୍ ଫେଷ୍ଟିଭାଲ ହଉଛି କି ଗୋଟେ ଅଷ୍ଟ ପହରିଥାଏ। ଭଗବାନ ଶ୍ରୀକୃଷ୍ଣଙ୍କର ହଁ ଭଗବାନ ରାଧା କ୍ରୀଷ୍ଣଙ୍କର ନାମ ଯୋଉ ପ କରାଯାଏ। ସିଏ ଯୋଉ ଅ ଆଠଟା ପହର ଗଲେ ତିନି ଦିନ ଧରି ସେଇଟା ହୁଏ। ଭଗବାନ କାରଣ ସଂକୀର୍ତ୍ତନ ପାଇଁ ଆମର ଶ୍ରୀ ଚୈତନ୍ୟ ମହାପ୍ରଭୁ ଆସିଥିଲେ ନା ସଂକୀର୍ତ୍ତନର ଆବି ମାନେ ସଂକୀର୍ତ୍ତନକୁ ହିଁ ଆବିର୍ଭାବ କରାଇଥିଲେ ବୋଲି ଶ୍ରୀ ଚୈତନ୍ୟ ମହାପ୍ରଭୁ ତାଙ୍କୁ ନେଇକି ସେଇଠି ପୂଜା କରାଯାଏ ସେ ମାନେ ସେମିତି ନଗର। ଭ୍ରମଣ କରାଯାଏ ତିନି ଦିନ ପ୍ରାୟ ନନଷ୍ଟପ୍ ଗାଁ ଟା ଲୋକଙ୍କ ଆଉ ଇନଭାଇଟେଡ଼ ଗେଷ୍ଟ ଯୋଉ ଥାନ୍ତି ଆମର ଅ ଅଦର ଗାଁରୁ ସେମାନଙ୍କୁ ମାନେ ପୁରା ତିନି ଦିନ ନନଷ୍ଟପ୍ ପ୍ରସାଦ ଦିଆଯାଏ ଆଉ ସେଠି ଆମେ ଯେତେକ ୟୁ ୟୁଥ୍ ଥ ରହିଲୁ ସେମାନଙ୍କୁ କଣ କରାଯାଏ ନା ମାନେ କାମ ଦିଆଯାଏ ତମେ ସେଇ ଫିଲ୍ଡରେ କରିବ ଆଉ ତମର କେମିତି କଣ ହୁଏ ମାନେ ବିଗେଷ୍ଟ ଫେଷ୍ଟିଭାଲ।
ଆମର ବଡ଼ ଫେଷ୍ଟିଭାଲ କହିଲାକୁ ଗଲେ ଦଶହରା ଦଶହରାରେ ଆମ ଗାଁରେ ମାନେ ପ୍ରଥମେ ସକାଳୁ ସବୁ ଉଠନ୍ତି ଯେମିତି ଯାହା ନର୍ମାଲ ମାନେ ସବୁ ସଫା ସୁତୁରା ହୁଏ ମାନେ ଗାଁ ରାସ୍ତା ସଫା ହବ ଗାଁ ଯଉ। ପାଡି ସ-ସ-ସ-ସଫା ହବ କୋଠ ଘର ଯୋଉ ଭଗବାନଙ୍କ ଯୋଉ କୋଠ ଘର ଥାଏ କୋଠ ଘର ସଫା ହବ ତାପରେ କଣ ନା ସବୁ ଯେତେ ଆମର ଖଣ୍ଡାୟତ ଭାଇ ମାନ ରହିଲେ ସବୁ ମିଳିମିଶିକି ଆସିବେ ଖଣ୍ଡା ପୂଜା ହବ। ଖଣ୍ଡା ପୂଜା। ହୁଏ ଖଣ୍ଡା ପୂଜା ହେଇ ସାରିଲା ପରେ ସେମାନେ ମାନେ ପାଇକ ଖେଳ ହୁଏ। ଆଖଡା ଯୋଉ ପାଇକ ଆଖଡା ଯୋଉ କୁହନ୍ତି ସେ ପାଇକା ଆଖେଡା ହୁଏ ପାଇକ ଆଖେଡା ହେଇ ସାରିଲା ପରେ ମାନେ ତାପରେ ଗାଁ ର ଯୋଉ ଆମର ରୁହେ। ଏଁ ମଣ୍ଡପ ରୁହେ ପୂଜା ମଣ୍ଡପ ଅ ଗାଁ ପୀଠ ହଉ କି ଯ ଗାଁର ଯୋଉ ମୃଣମୟ ମୂତି ମୂର୍ତ୍ତି ଯୋଉ ମଣ୍ଡପ ଥାଏ ସେଠି ପୁଣି ସେମାନେ ଯାଆନ୍ତି ସେଠି ମୁଣ୍ଡିଆ ମାରନ୍ତି ତାପରେ ସେଇଠି ଆମର ଶେଷ ହୁଏ ଆଉ ଆମର ବଡ ଫ ହେଲା ମାନେ ଦଶହରା ଦଶହରା ର ପୁରା ଦଶ ଦିନ ନଅ ଦିନ ଯାକ ମାନେ ପୂଜା ହବ ମାଙ୍କ ପୀଠରେ ଦଶ ଦିନ ଦିନ ରାବଣ ପୋଡି ହବ ରାବଣ ପୋଡି ଉତ୍ସବ ସରି ସାରିଲା ପରେ ଭସାଣି ପରେ ଆମ ଗାଁ ରେ ଗୋ ଗୋଟେ ଭୋଜି ଦିଆ ହୁଏ ସେଟା ମାନେ ରାସ୍ତାରେ ଯୋଉମାନେ ବି ଯାଆନ୍ତି ସମସ୍ତଙ୍କ ପାଇଁ ସେଇଟା ଭୋଜିଟା ଥାଏ କିନ୍ତୁ ଆଉ ନଅ ଦିନ ବାକି ତକ ଗାଁ ମାନଙ୍କ ପାଇଁ ଖାଲି ଗାଁ ଭୋଜି ନଅ ଦିନ ଆଉ ବାକି ଯୋଉ ଦିନ ରହିଲା ଦଶ। ଗାର ଦିନ ମାନେ ଭସାଣି ଦିନ ଆଉ ବିଜୟା ଦଶମୀ ଦିନ ରାସ୍ତାରେ ମାନେ ସଭିଙ୍କ ପାଇଁ ମାନେ ସମସ୍ତଙ୍କ ପାଇଁ ସେଇଟା ଖୋଲା ଥାଏ ଆଉ ଆଉ ଏବେ ଏ ଏ ବର୍ଷ ତ ସବୁ ଦଶହରା ଦୀପାବଳି ସବୁ। ପୁଅ ଲେଟ ରେ ପଡୁଛି ଯେହେତୁ ଜେଷ୍ଠ ମାସ ଦୁଇ ଯୋଡା ପଡିଗଲା ମାନେ ଷାଠିଏ ଦିନର ଜେଷ୍ଠ ମାସ ପଡିଯାଇଛି ସେଥିପାଇଁ ଏ ବର୍ଷ ସବୁ ମାନେ ଲେଟରେ ହଉଛି।
ହଁ ଆ ଆମ ଆଉ ଆମ ଆମ ଆଡ଼େ କେବେ ଆସ ଆମ ଆଡ଼େ ବଳଦ ଯାତ୍ରା ହୁଏ ଆମର ଯଉ ଦଶହରାରେ ବଳଦ ଯାତ୍ରା ବଳଦକୁ ମାନେ ସଜାସଜା କରିକି ଆଉ ସେ ମାନେ ଲୋକଙ୍କ ଗହଳିରେ ବି ସେ ବଳଦକୁ ଏତେ ମାନେ ଦିଆ। ଟ୍ରେଣ୍ଡ କରାହୋଇଥାଏ କି ସେ ଲୋକଙ୍କ ମଝିରେ ବି ରହିକି ମାନେ ବଳଦ ବଳଦର ମାନେ କିଛି ବି ଟିକେ ଆବନ ଆବ୍ନର୍ମାଲ ଇଏ ଦେଖାନ୍ତିନି ମାନେ ସ ଧୀରେ ଧୀରେ ଚାଲନ୍ତି ଗୋଟେ ବଳଦର ଗୋଟେ ବଢ଼ିଆ ଫେଷ୍ଟିଭାଲ୍ ଆମର ହୁଏ। ଏଠି ଆମ ଦଶହରାକୁ ଆଉ ଲକ୍ଷ୍ମୀ ପୂଜା ଆ ଲକ୍ଷ୍ମୀ ପୂଜା ସେମିତି ଆମ ଆଡେ ଲକ୍ଷ୍ମୀ ପୂଜା ବହୁତ ଭଲରେ ହୁଏ ଲକ୍ଷ୍ମୀ ପୂଜା ମାନେ ପୁରା ବାର ଦିନ କଣ୍ଟିନ୍ୟୁଅସ୍ ହୁଏ ବାର ଦିନ ଭିତରେ ମାନେ ବହୁତ ଜାଗାରୁ ବୁଲିବାକୁ। କୁ ଆସନ୍ତି ତମ ଆଡେ କେମିତି କଣ ଲକ୍ଷ୍ମୀ ପୂଜା ହୁଏ।
ହଁ ଯେହେତୁ ମୁଁ ଢେଙ୍କାନାଳ ଇଏରେ ରହୁଛି ସେଥିପାଇଁ ଆମେ ତ ଜାଣିଛୁ ଢେଙ୍କାନାଳ ବିଶ୍ଵ ପ୍ରସିଦ୍ଧ ଢେଙ୍କାନଳ ଲକ୍ଷ୍ମୀ ପୂଜା ପାଇଁ ଏଠି ମାନେ ଅଠତିରିଶ ଟା ମଣ୍ଡପ ହୁଏ ଆଉ ଦଶ ରୁ ଅଧିକ ମଣ୍ଡପରେ କିଛି ବର୍ଷରୁ ଆର ହେଇଗଲାଣି ଚାନ୍ଦି ମେଢ ଚାନ୍ଦି ମେଢ ଦଶ ରୁ ଅଧିକ ମଣ୍ଡପରେ ଆରମ୍ଭ ହେଇଗଲାଣି। ଆଉ ପ୍ରାୟମୂର୍ତ୍ତିଙ୍କ ମୁ ମୁଣ୍ଡରେ ମାଙ୍କ ମୁଣ୍ଡରେ ଚାନ୍ଦିର ମୁ କୁଟ ରୁହେ ନହେଲେ ରୁପର ମୁକୁଟ ରୁହେ କିନ୍ତୁ। ଆଉ ସରକାର ଙ୍କ ତର ରୁ ହେଲ୍ପ ମିଳୁଛି ମାନେ ମଣ୍ଡପ ଗୁଡିକୁ ଅନୁଦାନ ମିଳୁଛି।
ହୁଁ ହୁଁ।
ଏଗାର ଦିନ ପରେ ବାର ତାରିଖ ମାନେ ବାର ଦିନ ଯୋଉ ଦିନ ହବ ସେଇଦିନ ଭସାଣି ହୁଏ ଭସାଣି ସରି ସାରିଲା ପରେ। ଆ ତାପରେ ପୁଣି ଲାଗ ଲାଗି ଅଲଗା। କିଛି ଫେଷ୍ଟିଭାଲ ଆସେ ଯେମିତି କିି କାଳୀପୂଜା ଦୀପାବଳି ତାପରେ ବଡ ଓଷା ଏମିତି ଫେଷ୍ଟିଭାଲ ଚାଲେ ଆଉ ଆଉ ତାପରେ କଟକର ଆମେ ଯଦି ଆମର ଏପଟେ ଢେଙ୍କାନାଳ ଲକ୍ଷ୍ମୀ ପୂଜା ସରିଯାଏ ତାପରେ ଆମେ ବାହାରୁ ମାନେ। ଅ ନେକ୍ସଟ ଆମେ ଅନେଇଥିବୁ ଯିବା ପାଇଁ ଆମର କଟକର ପ୍ରସିଦ୍ଧ ବାଲିଯାତ୍ରା ବାଲିଯାତ୍ରା ତ ତମେ ସେଇ ବିଷୟରେ ଜାଣିଥିବ ବାଲିଯାତ୍ରା କେମିତି ହୁଏ। ସେଇଟା ତମେ। ର ଯାତ୍ରା ବୁଲି ଯାଇଛ।
ହଁ ବାଲିଯାତ୍ରା ମୁଁ ବହୁତ ଥର ଯାଇଛି କାରଣ ମୁଁ ମୋର ଗ୍ରାଜୁଏସନ ଟା ଥିଲା ସେଇ କୋଉଠି ଢେଙ୍କାନାଳରେ ଢେଙ୍କାନାଳରେ ମୋର ଆଠ ବର୍ଷର ଜର୍ଣ୍ଣି ଆଉ ତାପରେ ଆ ମାନେ ତାପରେ ୟୁ ପି ଏସିର। ୟୁପିଏସି ପାଇଁ ମାନେ ଗ୍ରାଜୁଏସନ ପରେ ତାପରେ ରେଭେନ୍ସାର ଯେହେତୁ ରହିଗଲା ୟାଟା ସେ ଟାଇମ ରେ ସେଠିକି ଯାଏତୁ ଯାଇ ଆଡମିସନ କରିଦେଇଥିଲି ସେଠୁ ରହିକି ବାଲିଯାତ୍ରା ବୁଲିଛି ବହୁତ ବୁଲିଛି ତା। ରେ ଭୁବନେଶ୍ୱରରେ ବି ଅପରଚୁନିଟି ମିଳିଗଲା ଭୁବନେଶ୍ଵରରେ ରହି ବୁଲିଛି ବହୁତ ଜାଗା ଆଉ ମାନେ ତମ ଗାଁ ଆଡେ ମାନେ କିଛି ଫେମସ ଜାଗା ଫାଗା ଯାହାକି ବୁଲି ଯାଇ ହବ।
ହଁ ଆମ ଘର ପାଖରେ ଅଛନ୍ତି ଯୋଉ ଆମର ରହିଲେ ଅନନ୍ତସୟନ ବାସୁଦେବ ଯୋଉ ଅଛନ୍ତି ଏଁ ମୁଁ ପରଜଙ୍ଗରେ ବି ଅଛି ମାନେ ଆମ ନିଜ ଗାଁ ହଉଛି ପରଜଙ୍ଗ ଗାଁ। ତା ପରଜଙ୍ଗ ଗାଁରେ ତମେ ଯଦି ଅନଲାଇନ। ସର୍ଚ୍ଚ କରିବ। ତାହଲେ ତମକୁ ମିଳିବ ଅନନ୍ତ ଶୟନ ଅନନ୍ତ ଶୟନ ତାଙ୍କ ପ୍ରତିମୂର୍ତ୍ତି ମାନେ। ସେ ଯୋଉ ମହାନଦୀ ଯାଇଛି ଆମ ଢେଙ୍କାନାଳ ଜିଲ୍ଲା। ଦେଇ ଦେ। ସେ ମହାନଦୀ ରେ ଶୋଇଛନ୍ତି ଆମ ଅନନ୍ତ ଶୟନ ବାସୁଦେବ ବହୁତ ବିରାଟ ମୂର୍ତ୍ତି ମାନେ କୋଉ ରାଜା ଅମଳରେ ସେଏ ଜଣେ ବନେଇ ଦେଇକି ମାନେ ସେଠି କୁହାଯାଏ ଯେ ମାନେ ରାଜା କୋ ଏକ ଟାଇମ ରେ ଆସିଥିଲେ ତାଙ୍କ ପ୍ରଜା ମାନଙ୍କ ସହିତ କୁଆଡେ କିଛି ଯାଉଥିଲେ ସେଠି କିଛି କାରିଗର ସେ ମୂର୍ତ୍ତି ଟା ବନେଇକି ସେଟା ପଳେଇଲେ ଆଉ ସେ ଜାଣିନାହାନ୍ତି ସେ କିଏ ବନେଇଛନ୍ତି କେବେ ବନେଇଛନ୍ତି ସେଠ ଭଗବାନ ପୂଜା ପାଉଛନ୍ତି ଅନନ୍ତ ଶୟନ ରୂପରେ ଆଣ୍ଡ ବର୍ଷା ଦିନ ହେଲେ ସେ ଜାଗା ବୁଡିଯାଏ। ଆ ବର୍ଷା ଦିନ ହେଲେ ସେ ଜାଗଟା ଆଣ୍ଡ ଯଉଦିନ
ମୁଁ କହିଲି କି ସାଙ୍ଗ ଏବେ ମୋର ଟିକେ କାମ ଅଛି ଟିକେ ରଖୁଛି ପରେ କଥା ହବା।
ଠିକ ଅଛି ଠିକ ଅଛି ସାଙ୍ଗ ଓକେ।